ହାଲୋ।
ହାଲୋ।
ହୁଁ।
ହୁଁ କୁହ?
ତା ତୋର ଟାୱାର ଅଛି ଏବେ ଏହେ
ଉଁହୁଁ ହୁଁ ହଁ ଅଛି ତ ଛାତରେ ବସିଚି।
ତୋର କେତେବେଳେ କାମ ପୁଣି ଷ୍ଟାର୍ଟ ହବ ଉଁ।
ହୁଁ ମୁଁ ନଅଟାରେ ଷ୍ଟ ଷ୍ଟାର୍ଟ କାମ କଣିକି ମୁଁ ନଅଟାରେ ଗଲେ ଚା ବାସନ ପକେଇକି ଆସିଚି ଗଲେ ମାଜବି।
ହୁଁ।
ଆଉ ପରିବା ପତର ଯାହା ହବ ରୋଷେଇବାସ କଟାକୁଟି କରିଦିଏ। ଆଉ ଉଁ ହୁଁ ସେତିକି
ଆଉ ସକାଳେ କଣ କଣ ଖାଇବ ପୁଣି ଏଇନେ ତମେ ନଅଟା ଦଶଟାରେ ଖାଇବନି?
ନା ମ ଆମେ ଏକାଥରେ ଭାତ ଖାଉଚୁ ଗୋଟେ ବକ୍ତ। ଚା ତ ପିଇ ଦୋଉଚୁ ଯାହା ଖାଇ ଦୋଉଚୁ।
ଓହୋ।
ତୀନେ ଦିନେ ଛୁଆଙ୍କ ପାଇଁ ଯୋଉ ଜଳଖିଆ କରିଥାଏ ଟିକେ ଅଧିକ କରିଦେଇଥାଏ ଦିନେ ରଖି ଦେଇଥାଏ ଆମେ ଖାଇଦୋଉ।
ଆମର କଣ କହିଲ ଆମର ଜଳିଖିଆ ଯାହାହେଲେ ଗୋଟେ ବନା ହବ। ନହେଲେ ଖରା ଦିନରେ ଦିନେ ଦିନେ ଏ ଛୁଆ ଆମ୍ ଯୋଉ ଦିନ ମନ ହେଲା ପଖାଳ ଟିକେ ଖାଇଦବାକୁ ଭଜା ଭଜି କରିଦୋଉ ପଖାଳ ଟିକେ ଖାଉ ଅଳ୍ପ ଟିକେ ଟିକେ। ନହନେ କଣ ନା ଫୁନି ଛୁଆ ମାନେ ତ ତାଙ୍କ ନାଗି ପଟିକୁଲାର ହୋଉଚି।
ହଁ ୟାରେ ପା ଆମର ସେମିତି ବଡର ଗୋଟେ ବ ଅଲଗା ହବ ସାନର ଗୋଟେ ଅଲଗା ହବ।
ଅ ସଖାଳେ ଯାହେଲେ ମୁଁ କଣ କହିଲ ମୁଁ ଚାହା ଫାହା ପିଏନି ନା।
ସେଇଆ ଆମେ ଚାହା ପିଉ ବିସ୍କୁଟ ଖାଇଦୋଉ ଆଜି ଦିଟା ଚୁଡା ଭାଜି ଦେଇଥିଲି କୋଉଦିନ ପିଠା କରିଦୋଉ ଏଇଭଳିଆ ଆଜିବି ସୁଜି ଜି କରିଦେଇଚି ଆମେ ଦିଇ ଜଣ ଟିକେ ଟିକେ ଖାଇଦୋବୁ।
ଉୁଁ ହୁଁ କଣ କରିବି ଆଜି ପା ଗାଧେଇବି ନା କାମ ସରି ଯାଇଚି ଖାଲି ଗାଧେଇବି ପୂଜା କରିବି ଆଗ। ମୋ ପୂଜା ଟା ରହିଯାଉଚି ଆଉ ଅଧଘଣ୍ଟେ ମତେ ଖାଲି ପୂଜା ଲାଗେ କେତବେଳେ ମତେ ଠାକୁର ବାସନ ମେଞ୍ଚା ଟେ ମଧ୍ୟ ଇଷାଣ ଅଛି ଆମର ପୂଜା କରିବା ପାଇଁ। ଚଉଁରା ପୂଜା କର ଘର ପୂଜା କର ଆଁ ମତେ ପୁରା ଅତି ତରଭରିଆ ହେଲେ ଅଧଘଣ୍ଟେ ଲାଗିବ। ପୂଜା ଟା ଅଧଘଣ୍ଟେ। ଆଜି କହ ମୁଁ ଅଧା ଘର ଝାଡୁ କର ଅଧା ଝାଡୁ ଘର କଲି ନିଦ ଲାଗିଲାଣି ଶୋଇ ପଡଲି ହ୍ନେ ଶୋଇପଇଲି ଆଙ୍କୁ କହିଲି ତୁ ଯେତଳେ କଲ କଲୁ ନୁ କି ମୁଁ ଆଙ୍କ ମୁଁ କହିଲି ମୁଁ କହିନି ଏପଟ ରୁମ ଟା ଖାଲି ଅଛି ଟିକେ କରିଦବ ଇଏ କରିଦେଲେ। ଫୁଲ ତ ତୋଳିକି ରଖି ଦେଇଥିଲି ପାଞ୍ଚଟାରୁ ସାଢେ ପାଞ୍ଚଟାରୁ। ଏଇନେ ଗାଧେଇ ବି ଠାକୁର ଘରେ ପଶିବି ହଁ। ମୁଁ ଲଗେଇ ଦେଇଚି ବୋଉ ଗଲା ପରେ ଗୋଟେ ମନ୍ଦାର ଗଛ ଲଗେଇ ଦେଇଥିଲି ସେ କଣ ପ୍ରବଳ ଫୁଟୁଚି ଯେ ଲୋକ ନଉଚନ୍ତି ଆସିକି ପଶିକି ଆଉ ଗୋଟେ ଟଗର ଗଛ ବି ଲଗେଇ ଦେଇଥିଲି ସେଥିରେ ଫୁଲ ହଉଚି।
ହେଲେ କଣ ହବ ଆସିକି ତ ନେଇଯାଉଚନ୍ତି ସବୁ ଜଲଦି ଜଲଦି ନେଇ ସାଢେ ପାଞ୍ଚଟା ଭିତରେ ତୋଳିଦବୁ ମିଳିବ ନହେଲେ ନାହିଁ ନେଇଯାଉ
ତମ ଯୋଉ ନିଜ ବାଡିରେ ବାହାର ଲୋକ ଆସି ନେଇି ଯାଉଚ
ହଁ ଭଲ ଆ ତୁ କଣ କହୁଚୁ ଗେଟେ ଖୋଲି ଦଉଚନ୍ତି ଆସିକି ନେଇ ଯାଇ କଲୋନୀ ରୁ ଦିତିନିଟା ଲେଡ଼ିସ ଅଛନ୍ତି ଆସିକି ନେଇଯାଉଚନ୍ତି। ଆଉ ଗୋଟେ ବିହାରୀ ଟେ ଗୋଟେ ବୁଢା ବିହାରୀଟେ ଆଉ ସକାଳୁ ଆଉ ରାତିରେ ଆଗେ ପକଉଥିଲୁ ଏଇ ଯୋଉ ଭଡା ଟିଆ ଟା ରହିଲେ ଯେ ଏରା କେତେବେଳେ ଆସୁଛନ୍ତି କେତେବେଳେ ଯାଉଛନ୍ତି ହେଇତି ପାଇଁ ଚା ଚାବି ଆଉ ଦଉନୁ। ଆଉ ଛୁଆମାନେ ସକାଳୁ ଏଗାରଟା ବାରଟା ହେଇଯାଉ ଆଉଚି ଦିନେ ଦିନେ ହେରା ହେଇଥି ପାଇଁ କେତେବେଳେ ଭୋରୁ ଆସୁଛନ୍ତି ଆମେ ହେନ୍ତି ଆମ ତାଲା ଦଉୁ ଏଇ ସାର ଫାର୍ ଯେତେବେଳେ ତ ଥିଲା ନା ବୁବୁ ରହୁଥିଲେ ସେତେବେଳେ ତାଲା ଦେଲୁ ତଥାପି ଦିନେ ଦିନେ ଦେଇ ଦଉଚି ସାଉଣ୍ଡ ରେ ଶୁଣୁ ଏଠେ ଆମର ବେଶୀ ଉ ଉଚ୍ଚା ହେଇନି ନା ବାଉଣ୍ଡ୍ରି ରେ ଡେଇଁକି ପାଇଁ ପଳେଇ ଆସୁଚନ୍ତି। ଆମରି ବାଇରେ ତ ସବୁ ଆସକି ନେଇକି କଦଳୀ ପତ୍ର ପତ୍ର ଧୁବ ଘାସ ସବୁ ଗୁରୁବାର ଓଷା ହେଲେ ସବୁ ଆସିକି ନବେ ଏ
ହେ ହେ ତମ ବାଡିରେ ସବୁ ଲଗେଇଚ ଜାଗା ଅଛି ପଇସା ହେଲେ ଘର କରିକି ଭଡା ନଗେଇ ଦେବ ଆଉ
ଆମେ ଆଉ କଣ କରିବା ଆଉ ତ ଗଲା ଟାଇମ ଆଉ
ହଁ ଦୁନା ଭାଇ ଯାଇଥିଲେ କରିଥାନ୍ତେ।
ହୁଁ ସେଇବା ଘର ଜଣକୁ ଦେ ଖୀବୁ କେମିତି କଣ ଏମିତି ରହିଚନ୍ତି ମିମି ଦେଇ କଲର ଛାଡିଗଲାଣି ଏରା ଘରେ ପାଣି ପଶି ଯାଉଚି ଜାଣିଛୁ ନା ଆମ ଘରେ ବର୍ଷା ଦିନେ।
ହଁ ଘର ଦ୍ଵାର ବି ଟିକେ ବଗୋଉ ନାହାଁନ୍ତି ଯୋଉ ଟୁ ଟୁନା ଭାଇ କୋଉଠି ବୁଝିକି ତାଳଚେର ରେ ରହୁନାହାନ୍ତି କି?
କୋଉଠି ରହ ହେଇପା କହୁଛି ମାସେ ରହିଲେ ମାସେ ର ବାହା ଯାଉ ତାଙ୍କ କାମ ସରିଯାଉଚି ଏମତି ହଉଚି ଏ ସେ କଣ କରିବୁ ପରମା ପରମାନେଟ ଏ ଶୁଣୁ ଗୋଟେ ଜାଗାରେ ଭଲ ପରାମନେଟ ରହିଥିଲେ ଯେ ତାର କାମ ଚାଲିଲାନି ବାହାର କରିଦେଲେ କେତେ ଗୁରେ ପିଲାଙ୍କୁ ଜାନିଲୁନା ଏମିତି ହଉଛି
ପାଞ୍ଚଟା ଜାଗାରେ ତମେ ଯଦି ମାନେ ବଜ଼ାର ଟାଉନ ଜାଗାରେ ଯୋଉଠି ହେଲେ ବୁଝିକି
ଆଜ କାଲିଲେ କଣ ପାଇଁ କହିଲୁ ଆଜିକାଲି ବହୁତ ତ ଏ ଏ ଏ ଏଇଠି ରାଜନୀତି ଚାଲୁଚି ମାନେ କଣ କହିଲୁ ତୋର ଯଦି ଚିହ୍ନା ପରିଚିତ ହାତ ଥିବ ତୁ ରହିପାରିବୁ ନ ନାହଁ କେହି ତତେ ପଚାରିବେନି ଆଉ ନହେଲେ କଣ ଆଉ ଇଏ ମନକୁ ଘର ସେପା ମାସେ ହେଲା ଘରେ ବସିଛନ୍ତି ତୁ ଆଉ କହୁଛନ୍ତି ଏ ମାସରେ ଆମେତ ହଇରାଣ ଯେ କିନ୍ତି କଣ ଚଳିବାକୁ ବି କଷ୍ଟ ହେଇଗଲାଣି। ଏତେ ସେ ଆମର ପାଖ ହେଇ ଏକ୍ସିଡେଣ୍ଟରେ ତ ହେଲେ ଚଳି ଯାଉ ଥିଲୁ ସେତେବେଳେ ପଇସା ପତ୍ର ଦେଇଦୁଆ ଦେଇଦଉୁ ଏଇନେ ତ କହନି ଏଇନା ଭାରି ହଇରାଣ ଝିଅର ମାସକୁ ଦି ହଜାର ଟଙ୍କା ପୁଅର ଚାରି ହଜାର ଟଙ୍କା ଆମର ଟିଉସନ ପଇସା ଦରକାର।
ସେଇଆ ପା।
ଆଉ କଣ ଆଉ ଯୋଉ ତୁ ପାଞ୍ଚ ହଜାର ସେ ଦେଲା ବୋଲି ବୋଲିଇ ତୁ ଯୋଉରେଟ ରାଟ ଜାଣିଥିବୁ କେମିତିଆ ଭାରି କଷ୍ଟ ହେଲାଣି ବୁଝା ବୁଝି ଭଉଣୀ କରିଛନ୍ତି କହୁଛନ୍ତି ଆଜି ହବ କାଲି ହବ ଏତ ମାସେ ହେଲା ବସିଛନ୍ତି ଘରେ।
ମୁଁ କହିଲି ସିଏ ଆଉ କୌଣସି ନହଲେ ଏ ଯୋଉ ଆମର ବଡ ବଡ ଦୋକାନ ମାନଙ୍କରେ ରହୁନାହାନ୍ତି ଯଉ ବିଲ୍ ଫିଲ୍ କରିବା ପାଇଁ ସପିଂ ଭ
ହେରା ସବୁ ଅନଉନୁ କମ୍ପୁ ତୋର ଜାଣିବା ଦରକାର ଏଇବା କମ୍ପୁଟର ଶିଖି ନାହାଁନ୍ତି। ଆଜିକାଲି ଆଉ କୋଉ ଲେଖା ଲେଖି ଅଛି କି ସବୁ କମ୍ପୁଟର କୋଉଠି ମକାଇଁ ଶିଖିଥିଲେ। ସେ ଜାଣିଛନ୍ତି ଟିକେ ଟିକେ ଯେ କିନ୍ତୁ। ଭଲ ସେ ଆଉ ଜାଣିଛନ୍ତି କି ଯାଇ କାମ କରିପାରିବେ ଆଜିକାଲି କେତେ ଫ୍ରେଶ ପିଲା କହିଲୁ କରୁଛନ୍ତି।
ହୁ ହୁଁ ହୁଁ। ମୁଁ ଯୋଉଠି ରହିଲେ ଅଲଗା ଆଜି କାଲି ଗ୍ରୋସରୀ ଦୋକାନ ରେ ବି ରହିଲେ ବି ଦଉଛି ଟଙ୍କା ଦଶ
ହଁ ସେଇଆ ବା କଣ କରିବ। ଭାଗ୍ୟ ଖରାପ ହଁ
ଗ୍ରୋସରୀ ଦୋକାନ ଆଉ କୋଉଠି ବୁଝିକି ରୁହନ୍ତୁ। ମୋ କଥା ଯୋଉଠି ହେଲେ ବୁଝିକି ରହିବାର ଅଛିଟା ଆମେ ଶୁନି ସମୃତିରେ ବି ସେଇଭଳିଆ।
ଜାଣିନୁ ନୁହେଁ ଅଁ ଟାଉନୁ ବଜାରଛୁଆ ସବୁ ଅଲଗା ଟାଇପର ତୁ କହିଲେ କଣ ହବ,
ହଁ ସିଏ ବସି ଖଟଣି କରି ଖଟି ପାରିବେନି।
ଖଟିବେନି କି କୋଉଠି କହିବେ ଆମେ ଏରା ଏମିତି କଣ ସେଲସ ମ୍ୟାନ ରହିବୁ। ଏମିତି କତାଙ୍କର ସେ ଆମ ଆମର କଣ କହିଲୁ ଆମ ଏଇ କ୍ଷତ୍ରୀୟ ଫାମିଲି ମାନଙ୍କର ଗୁଣର ହେଲା ହେ ବୁଝିଲୁ କି? କୋଉଠି ଏମାନେ ରହିପାରିବେ। ଏଇଠି ତୁ ଗୁପଚୁପୁ ବିଶ୍ଵାସ କରିବୁ ମାମାଲିଲୋ ଏଇଠି ଗୋଟେ ବିହାରୀ ଗୁରେ ଆସିକି ନା ମୁ ମୁଢି ଭାଜୁଛନ୍ତି ଚୁଡା ଭାଜୁଛନ୍ତି ବାଦାମ ବୁଟ ମାନେ ଡେଲି ମତେ ଲାଗୁଛି ତାଙ୍କର ହଜାର ହଜାର ବିକ୍ରି ହଉଥିବ ତୁ ବିଶ୍ୱାସ ଯେତେବେଳେ ଯିବୁ ତା ପାଖରେ ଭିଡ ଥିବେ ମୁଢି ଝାଲ ମୁଢି କରିକି ବିକ୍ରି କରୁଚି ତୁ ମାନେ ସକାଳୁ ତାଙ୍କର ତ ବେପାର ହବ ରାତି ପା ଏଗାରଟା ଯାକେ ଆମେ ଦେଖୁଛୁ ଏଇଠି ପାଖରେ। ଏଠି ଧଣନ ଆମ ଓଡିଆ ଲୋକ ଗୋଟେ ଦେଖିବାକୁ ପାଇବୁନୁ ଆମ ଏଇ ତା ସେଠେ ଅଧା ଲୋକ ଚାଟେ ଗୁପଚୁପ୍ ଯଉରା ବିକ୍ରି କରୁଛନ୍ତି ସବୁରା ଖାଲି ବିହାରୀରା।
ହୁଁ ହୁଁ।
ଓଡିଆ ଲୋକ କେତେଟା କରିଛନ୍ତି ଏଇ ଯୋଉ ହୋଟେଲ ଫୋଟେଲରେ ଦେଇଛନ୍ତି। ନହେଲେ ଏ ବରା ପିଆଜି ଠୁ ଆରମ୍ଭ କରି ବିହାରୀ ସବୁ।
ଶୁଣୁନୁ ଆମ ଏ ଯୋଉ ବଜାର ଟାଉନରେ ଚାକିରୀ ବାକିରି ଯେ କୌଣସି ଦୋ
ମୁଁ ଦେଖେ ମୁଁ ମୁଁ ଦେଖେ ଏଇନେ କଣ ମୁଁ ଦେଖେ ମୁଁ ଏଇନେ କଣ ଚାହିଁଲେ ଗୋଟେ କୋଉଠି ରହିପାରିବିନିକି ମଲ ଫଲରେ ସବୁଠି ଦଶ ହଜାର ଭଳିଆ ଦେଲେଣି।
ହୁଁ।
କିନ୍ତୁ କଣ ମୁଁ ଘର ଛାଡିକି ଯାଇପାରିବି କହିଲି ଏନା, ବାପା ଅଛନ୍ତି, ରୋଷେଇବା
ହଁ।
ଆଉ ହଁ ଯିଏ ଥାଆନ୍ତା, ହଁ ମୁଁ ଟିକେ ସାହାଯ୍ୟ କଲି ସେଏ ଟିକେ ହେଲ୍ପ କରିଦେଲା, ରହି ହେଇଯିବ। ନହେଲେ ଆ ଆଠ ହଜାର, ନଅ ହଜାର ଦଉଛନ୍ତି, ଭାଇ ମଲ ରେ, ଏଇ ଯୋଉ ଦୋକାନରେ ଖାଲି ଶାଢୀ ଦୋକାନରେ
ହଁ
ବାକି ସକାଳ ନ, ନା ସକାଳ ନଅରେ ଯିବୁ ରାତି ନଅରେ ଆସିବୁ। ପୁରା, ଏତେ ମାନେ ତୁ ତ ଛୁଆର ପାଠ ପଢିବା ବର୍ବାଦ। ମାନିବେନି, ଏଦସା ରୁ ହେଦସା ଯିବ ଯେ। ଆମେ ଆଁ
ପାଟାଇମ୍ ଜବ୍ ଯଦି ମିଳନ୍ତା, ଚାରି ପାଞ୍ଚ ଘଣ୍ଟା
ହଁ ତମେ ନହେଲେ ନାଇଁ ନନା ଯୋଉ ନନା ହେଇ କରିବା କଥା ନା ଆଉ।
ସେଇତ ରହୁଛନ୍ତି ଦି ମାସେ, କୋଉଠି ମାସେ ରହୁନି। ଏଇ କାମ ହବ ହବ ବୋଲି ମାସେ ଆର ମାସରୁ ବନ୍ଦ ହେଲାଣି, ଆସିକି ତିନି ତାରିଖ ବନ୍ଦ ହେଇଥିଲା, ଆଜି ହେଇ ତିନି ତାରିଖ ହେଲାଣି।
ହୁଁ।
ତୁ କଣ କରିବୁ ଯେ ଯେ ତୁ ମନ ଖୁସି କରି ପଇସା ନଥିବ, ତ ମନଟା ଖୁସି ହେଇଯିବ କି?
ସେୟା ପା, ଆଜିକାଲି ଛୁଆଙ୍କର ଯୋଉ ଖର୍ଚ୍ଚ
ଭାରି ବଡ ଟେନ୍ସନ୍ ଏଇନା ଆମର ଘର ଫରରା କଲର ଫଲର ଛାଡିଗଲାଣି। ଏରା ଖାଲି ପାଣି ଫାଣି ପଶି ଯାଉଛି, କିଛି ଗୋଟେ କରିହଉନି। ମାନେ ତୁ ସୁବିଧା ଆଉ ତୋର ଚଳିବାକୁ ପଇସା ହଉନି, ତୁ ଆଉ କଣ କାମ କରିବୁ କହିଲି ଦେଖ୍
ହଁ ବା। ତାପରେ ଖର୍ଚ୍ଚ ଟା ଦିନକୁ ଦିନ ବଢିଲାଣି ଛୁଆଙ୍କ ଖର୍ଚ୍ଚ ଗୋଟେ ଗୋଟେ ଛୁଆ ମଣିଷ କଲାବେଳୁ ଯୋଉ କଷ୍ଟ।
ଯେମିତି ଆଉ କଣ କରିବୁ, କେତେ ତୁ ହେରା ଚିନ୍ତା କରିବୁ ମୋର ପାଲୋ ବ୍ଲଡ ପ୍ରେସର ଜାଣିଛ ନା ମୋର ହାଇ ବାହାରି ଯାଇଛି, ମୁଁ ମେଡିସିନ ଖାଉଛି।
ରହିଲେ ବ୍ଲଡ ପ୍ରେସର ବାହାରିବ, ଡାଇବେଟିସ ବାହାରିବ।
ଆମ ବୋଉର ତ ଦେହଟା ସବୁବେଳେ ସେଇ ଖରାପ ପାଇଁ ଟେନ୍ସନ୍ ସେ ଶନି ପାଇଁ
ହଁ ହଁ ହଉ।
ହଁ